ହଁ
ହୁଁ ତୁ ଆମର ସାମ୍ବରରେ କଣ ଥିଲା। ତ ତମେ କେବେ ସାମ୍ବାର ବନେ ଯ
ନାଇଁ ମୁଁ କ ନି ତ କେମିତି କରାହଉଛି ଟିକେ କୁହ।
ତ ସାମ୍ବର ପାଇଁ ଆମର ସାମଗ୍ରୀ ଯାହା ଯାହା ଦରକାର ଯିଏ କି ହରଡ଼ ଡାଲି ଆମର ଗୋଟେ କପ ବାକି ପିଆଜ ଗୋଟେ ଟମାଟୋ ଗୋଟେ ଗାଜର ବିନ୍ସ କଖାରୁ ବାକି ଯାହା ଘରେ ଯାହା ମାନେ ପରିବା ଥିବ ତ ତେନ୍ତୁଳି ଆମ ପାଖରେ ଦେବେ ତେନ୍ତୁରି ନାହିଁ ତ ଆମ୍ବୁଲ ହେଇପାରିବ। ନହେଲେ ଆମର ଛୋଟ ଲେମ୍ବୁ
ହଁ ଯାହାବ କରିକି ଆମ୍ବିଳି କରିପାରିବା।
ତ ସାମ୍ବର ମସଲା ଗୋଟେ ଆସେ ସେଇଥିରୁ ଗୋଟେ ଚାମଚ କି ଦି ଚାମଚ ହଳଦୀ ଦି ଗୁଣ୍ଡା ହାଫ ଚାମଚ ଲୁଣ ଆମ ସ୍ଵାଦ ଅନୁସାରେ।
ହୁଁ।
ଆମର ଫୁଟଣ ଜିନିଷ ବଇଲି ତେଲ, ସୋରିଷ, ଶୁଖିଲା ଲଙ୍କା, ଆମର ଭେରସୁଆଁ ପତ୍ର। ତ ଫାଷ୍ଟ ଡାଲିକୁ ଅ ହଳଦୀ ସହ ସିଜେଇ ଭଲ ଭାବେ ଚକଟିବା ତାପରେ ଆଉ ଗୋଟେ ଅଲଗା ପାତ୍ରରେ ଆମର ଯାହାବ କିଛି ଥିବ ପନିପରିବା ଦେନ ପିଆଜ ଟମାଟୋକୁୁ ସିଝାନ୍ତୁ। ତାପରେ ସିଝା ଡା ଡାଲି ଆଉ ଆମ ପରକୁ ତେନ୍ତୁଳି ରସ ସହ ସାମ୍ବର ମସଲା ଆମର ଦୋ ମାର୍କେଟ ରେ ମିଳେ। ତ ସେ ସାମ୍ବର ମସଲା ଆଉ ଲୁଣ ମିଶିକିରି ଦଶ ମିନିଟ ଗୋଟେ ଫୁ ଫୁଟେଇବା ପାଇଁ ଦେବା। ତାପରେ କଡେଇ ରେ ଆଉ ଗୋଟେ ଅଲଗା ସାଇଟରେ କଡେଇରେ ତେଲ ଗରମ କରିକିରି ଶୁଖି ସୋରିଷ ଶୁଖିଲା ଲଙ୍କା ଆମର ମିରସୁ ମିରସୁଙ୍ଗା ପତ୍ର। ଫୁଟେଇବା ଦେନ୍ ଆମର ଯାହା ସିଝି ଯାଇଥିବ ତ ଦଶ ପନ୍ଦର ମିନିଟ ହେଇଯାଇଥିବ ଦେନ ଆମର ଏଇ ଯାହା ଆବେ ଫୁଟେଇଥିବା ସେଥିରେ ଦେଇଦବା ତ ହେଇଯିବ ସାମ୍ବର। କେତେ କେତେ ଜଣ ମୁନି ଟିକ ବି ପକାନ୍ତି ଆଉ ଯାହାବି ସବୁ ଥିବ ଘରେ ସବୁ ପକେଇ ଦେଇଥାନ୍ତି।
ଆଚ୍ଛା।
ଆଉ କଣ ଆସେ ତମକୁ ଫାଷ୍ଟ ମାନେ ବ୍ରେକଫାଷ୍ଟ ଆଉ କଣ କଣ ଖାଇବାକୁ ଭଲ ଲାଗେ।
ବ୍ରେକଫାଷ୍ଟରେ ଉ
ଆମର ତ ବରହମ ହଁ ଆମର ତ ବରହମପୁର ଆମ ବ୍ରହ୍ମପୁରରେ ତ ଖାଇଥାନ୍ତି ପୁରୀ ଉପମା
ହଁ ପୁରୀ ତ ଉଁ
ପୁରୀ ତ ଅଟାରେ ଏମିତି ହୁଇ ଯେ ପୁରୀ ତ ହେ ମାନେ ବନେଇଥାନ୍ତି ଆମେ ତ ପୁରୀ ହେଇଯାଇଥାଏ ଅଲଗା କଣ ଅଛି।
ଆଉ ଇଟଲି କୁ ଆଉ ଇଟଲି କୁ ଚଣା ତରକାରୀ ଖାଇବା ପାଇଁ ସମସ୍ତେ ଭଲ ପାଆନ୍ତି। ତ ଇ କାଲି ପାଇଁ ଆମ
ଆମ ଖାଇବାରେ ବି କିଛି କମ୍ବିନେସନ ଥାଏ ଯେ ଏଇଟା ସହ ବା ରୁଟି ସହ ଆଳୁ ଭଜା କି ରୁଟି ସହ ଚଣା ତରକାରୀ ମାନେ ଏମିତି କିଛି କମ୍ବିନେସନ ଥାଏ ଯେ ସାଙ୍ଗରେ ଆକୁ ଖାଇଲେ ମାନେ ଟେଷ୍ଟ ଟା ବଢେ, ହୁଁ।
ହୁଏ ତ ଭଜା ମାନେ ଯେ ଇଟଲିି ସହ ସବୁବେଳେ ତକାରୀ ନହେଲେ ଇଏ ଚଟନୀସ
ହଁ ଚଟନି ହଁ ଏଗୁଡା ସବୁ ଖାଇବାକୁ ଭଲ ଲାଗେ।
ତ ଇସ୍ ସ୍ଲି ଆମ ଘର ଅ ଟାଇମ୍ ହଏ ସ-ମାନେ ବ୍ରେକଫାଷ୍ଟରେ ତ ଇଟଲି ଯେମିତି ହୁଏ ମୁଁ କହିଦଉଚି। ଆମ ଘରେ ସମସ୍ତଙ୍କୁ ମାନେ ମାର କେଟ୍ ରେ ନର୍ମାଲ୍ ଇଟଲି ହୁଏ, କିନ୍ତୁ ଆମ ଘରେ ଟିକେ ପୁରଦିଆ ଇଟଲି ହୁଏ। ବୋଉ ସବୁଥିରେ ପୁର ଦେଇକି କରନ୍ତି ଅଁ, ତ ମୋତେ ପୁର ଦିଆ ଇ ଇଟଲି ହିଁ ପସନ୍ଦ ତ ଇଟଲି ପାଇଁ ଫାଷ୍ଟ ଆମେ ଚାଉଳ ଆଉ ବିରି ନେଇ ଜେବା ବତୁରେଇ ଦେବା ରାତିରେ ତ ସକାଳୁ ରାତିରେ ବତୁରେଇ ଦେଇଥିବା ଯେହେତୁ ତାକୁ ସାତରୁ ଆଠ ଘଣ୍ଟା ବତୁରେଇବା ପାଇଁ ଭିଜିବା ପାଇଁ ଟାଇମ୍ ଲାଗିବ। ତିରେ ବତୁରେଇକି ସକାଳୁ ସେଥିରେ ଗ୍ରାଇଣ୍ଡିଙ୍ଗ କରିବା ରାତିରେ ବତୁରେଇ ଥିବା ଚାଉଳ ବି ଯେ ସକାଳୁ ଗ୍ରାଇଣ୍ଡିଙ୍ଗ କରିବା, ତ ଗ୍ରାଇଣ୍ଡିଙ୍ଗ କର ସାରିବା ପରେ ସେ ସୋଦ ହେଇ ଯିବ ତ ସେଇଥିରେ ତାକୁ ମାନେ ଯେତେ ପରିମାଣରେ ଆମେ ଚାଉଳ ବିରି ନେଇଥିବା ତା ଦେଖିକି ଲୁଣ ସେଥିରେ ପକାଇବା, ବାକି ତାପରେ ଅ, ଏପଟେ ସୋଦ ରେଡି ହେଇଗଲା, ତାପରେ ଆମେ ଇଟଲି ପାଇଁ ଇଟଲି ଛାଞ୍ଚ ନଉଚେ, ଯୋଉ ଆମେ ସିଜାଉଚେ ଯୋଉଥିରେ ଇଟଲି କୁ ତ ସେ ଛାଞ୍ଚ ନେବା ସେଇ ଛାଞ୍ଚର କ- ମାନେ ଯୋଉ କଣା ଥାକ ଥାଏ ସେଇଥିରେ ଇ-ମାନେ ସୋଦକୁୁ ରଖିବା ତ ଯେହେତୁ ଆମ ବୋଉ ଆ, ମାନେ ପୁର ଦିଆ ଇଟଲି କରନ୍ତି ତ ଅ, ଟିକେ ଜଷ୍ଟ ସୋଦ ର ରଖିକି ତା ଉପରେ ପୁର ରଖାଯାଏ। ପୁଣି ତାପରେ ସୋଦ ରଖିକି ଢାଙ୍କୁଣୀ ସବୁଥିରେ ପାନ୍ସଟା କି ଛଅ ଟା ରଖିକି ତା ଉପରେ ଘୋଡ଼ଣୀ ଢଙ୍କାଯାଏ, ତ ଅ, ଉଁ, ଯେତେ ସମୟ ଲାଗିବ ପନ୍ଦର ମିନିଟ୍ ସିଜି ସାରିଲା ପରେ ଢାଙ୍କୁଣୀ କାଢାଯାଏ, ତ ଉଁ, ସେଇ ତାକୁ ସାଇଜ ରେ କାଢିବା କୁ ହୁଏ ଇଟଲି ଛାଞ୍ଚରୁ ଉ ନହେଲେ ଭାଙ୍ଗି ଯିବ, ତ ଇଟଲିି ଭାଙ୍ଗି ଗଲେ ଭଲ ଲାଗିବନି, ଯେହେତୁ ପୁର ଦିଆ ହେଇଚି ଭାଙ୍ଗିବାର ସମ୍ଭାବନା ଥାଏ ମଝିରୁ ଲାଗିଯିବ ତ ବହୁତ କେୟାରଫୁଲି ତାକୁ କାଢିବାକୁ ହୁଏ, ବାକି ରହିଲା ଇଟଲିି ସହିତ ଚଣା ତରକାରୀ ଖାଇବାକୁ ସମସ୍ତିଙ୍କି ଅଧିକ ଭଲ ଲାଗେ ତ ଚଣା ତରକାରୀ ପାଇଁ ଆମ ଓ ରାତିରୁ ଚଣାକୁ ବତରେଇକି ରଖିବାକୁ ହୁଏ, ଯେହେତୁ ସକାଳୁ ବ୍ରେକଫାଷ୍ଟ ହବ ତ ରାତିରୁ ଚଣାକୁ ତ-ବତରେଇକି ରଖାଯାଏ ବାକି ସେଥିପାଇଁ ଛୋଟ ଛୋଟ କରିକି ଆଳୁ କଟାଯାଏ। ଆଉ ଟମାଟୋ ପିଆଜ କାଟିକି ର ରଖିଥିବ ବାକି ଅଦା ରସୁଣ ପିଆଜ ଗ୍ରାଇଣ୍ଡିଙ୍ଗ କରିଥିବ, ବାକି ଫାଷ୍ଟ ତେଲ ବସେଇବ କଡେଇରେ ତେଲ ଗରମ ହେଇ ସାରିଲା ପରେ ଯାହା ଫୁଟେଇବା କଥା ଫୁଟେଇବ, ତୋମେ ସ୍ମେଲ୍ ପାଇଁ ଭୃଶିଙ୍ଗ ପତ୍ର ଆଡ କରିପାରିବ, ବାକି ପିଆଜ କୁ ପକେଇବ, ପିଆଜ ବ୍ରାଉନ୍ ହେଲା ପରେ ସେଥିରେ ମରିଚ ଗୁଣ୍ଡ, ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ ବା ଯାହା ଭେଜ୍ ନନ ଭେଜ୍ ମସଲା ତୋମେ ଆଡ୍ କରିପାରିବ, ତ ସେ ପିଆଜ ପାଚିଲା ପରେ ମସଲା ହେଇସାରିବା ପରେ ସେଥିରେ ଅ-ଅଦା ରସୁଣ ପେଷ୍ଟ ପକେଇବ, ଅଦା ରସୁଣ ପେଷ୍ଟ ଟିକେ ସିଜିଲା ପରେ ତାପରେ ଟମାଟୋ ପକେଇ ସେଟାକୁ ଭଲସେ ପେଷ୍ଟ କରିବ, ତାପରେ ଅଳ ଅଳ୍ପ ପାଣି ଦେଇ ସେଟାକୁ ମସଲାକୁ ସିଜିବାକୁ ଛାଡିଦବ, ତ ପାଞ୍ଚ ମିନିଟ୍ ପରେ ଯୋଉ କ-ଚଣା ବତୁରେଇ ଥିବ ଚଣା ଆଉ ଆଳୁକୁ ସେଥିରେ ପକେଇ ଅ, ସେଇଟା ମାନେ ଚଣ ଣା ଆଳୁକୁ ପକେଇକି ଟିକେ ସମୟ ମାନେ ମସଲା ଟା ଭିଜିବା ପାଇଁ ଛା ଛାଡ଼ିଦବା। ମସଲା ଭିଜି ସାରିଲା ପରେ ଅଳ୍ପ ମାନେ ଅ ଯେତିକି ଫଳ ଆଉ ଚଣାକୁ ଦେଖିକି ପାଣି ଦେବା। ତ ଅ ଓହ୍ଲାଇବାକୁ କେତେ ସମୟ ଥିବ ମାନେ ତରକାରୀ ସିଝି ସାରିବା ପରେ ଏମିତିରେ ତ ବସି ଯାଇଥିବ ବାକି ସିଝିବା କଥା। ସିଝେଇଲା ପରେ ଓହ୍ଲେଇବାକୁ ପାଞ୍ଚ ମିନିଟ ଥିବ ଗରମ ମସଲା ପକେଇକି ତରକାରୀ ଗରମ ମସ
ଉପରେ ଧନିଆ ପତ୍ର ପକେଇଲେବି ତାର ସ୍ମେଲ ବି ଭଲ ଆସେ।
ଗରମ ମସଲା ତା ସହିତ ତ ଯିଏ ମାନେ ଧନିଆ ଖାଆନ୍ତି ଯିଏ ମାନେ ଧନିଆକୁ ଭଲ ପାନ୍ତି। ସେ ଉପରେ ଧନିଆ ଟା ପକେଇଲେ ତରକାରୀ ର ସ୍ଵାଦ ଟା ଟିକେ ବଢିଥାଏ। ତ ସମସ୍ତେ ଆମ ଘରେ ଅଧିକାଂଶ ଟାଇମ ଚିଲିକୁ। ଚଣା ତରକାରୀ ହୋଇଥାଏ।
ଆମର ବି ନାଇଁ ଆମର ତ ପୁର ଦିଆ ଇଟଲିି ହୁଏନି ଆମର ସିମ୍ପଲ ହି ରୁହେ ତ ଆମର ବି ଇଟଲିି ସହ ଚଣା ତରକାରୀ ହିଁ ଅଧିକାଂଶ ହୁଏ, ବାକି। ଚିଲି ଯଦି ମୁଁ କରେ ରାତିରେ ଖାଇଥାନ୍ତି ଚିଲି ସା ଇଟ ଚିଲି ସାହ ବି ଭଲ ଲାଗେ।
ଆଚ୍ଛା।
ଚିଲି କେବେ ବନେଇଛ?
ନାଇଁ ଚିଲି ମୁଁ ବନାଇନି କେମିତି କରାହଉଛି?
ଚିଲି ବି ସେମତି ସିମ୍ପଲ ଖାଲି ଆମର କଞ୍ଚାଲଙ୍କା ଆଉ ଏବେ ତ ଯେହେତୁ ତେନ୍ତୁଳି ନାହିଁ ତ କଞ୍ଚାଲଙ୍କା ଆଉ ଆମ୍ବୁଲ ଆଉ ପଛି ହ କଞ୍ଚା ଲଙ୍କା ଆମ୍ବୁଲ ଦେନ ଆମର ଟମାଟୋ। ଏତିକି କୁ ଗୋଟେ ସିଝେଇଦବା। ଦେନ୍ ସିଝେଇ ସାରିଲା ପରେ। ଆମେ ଗ୍ରାଇଣ୍ଡର କରିବା ସେଥିରେ ଲୁଣ ଆମ ସ୍ଵାଦ ଅନୁସାରେ ପକେଇବା ଆଉ ସେ ମାନେ ଗ୍ରାଇଣ୍ଡର ସେତିକି ହେ ପିର ପେଷ୍ଟ ହେଇ ସାରିଲା ପରେ ଆମେ ସେଥିରେ ଗୋଟେ ଭିନେଗାର ଚାମଚ ଟା ପକେଇକି ରଖିବା ଯେହେତୁ ଆମେ ରଖିବା କେତେ ଦିନ ଲାଗି ତ ଭିନେଗାର ଟିକେ ପକେଇ ରଖିବା ନହେଲେ ସି ଖରାପ ହେଇଯିବ।
ହୁଁ।
ବା ସିମ୍ପଲ ମାନେ ଚିଲି ଏଗୁଡା ସବୁ ସିମ୍ପଲ ଟମଟ ସକ୍ସ ବି ସେ
ଟମାଟ ସାକ୍ସ ତ ଟମାଟ କୁ ଭାଜିକି ଟମାଟୋ କୁ ଭାଜିି
ଟମାଟର ଭାଜିଲେ ବି ହବ ଟମାଟର ସି ଜଲେବି ହବ ସେ ସେମ୍
କି ତା ସହିତ ଲଙ୍କା କଞ୍ଚାମରିଚ ଆଉ ଗ୍ରାଇଣ୍ଡର କରିକି ଏମିତି କରନ୍ତି ବା ଏମିତି ବି କରନ୍ତି ଆଉ କେ
ଟମାଟୋ ସକ୍ ତ ଟମାଟୋ ସକ୍ ଯେହେତୁ ମିଠା ଲାଗେ ତ ସେଥିରେ ଚିନି
ହଁ ଚିନି ପକାନ୍ତି ଆଉ ବାକେ ଟିକେ ରାଗ ଲାଗିଲେ ପ ଫ୍ଲେଭରଟା ଭଲ ଲାଗିବ ତ ସେଥିପାଇଁ କଞ୍ଚାମର୍ଚ ପାକାନ୍ତି। କିନ୍ତୁ ଆଉ କେତେ ଜଣ ହଁ କିନ୍ତୁ ଆଉ କେତେ ଜଣ ମାନେ ଯଦି ଜଲଦିରେ କରିବାକୁ ଥିବ ତ ଟମାଟୋକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତି ବାକି ସେଥିରେ ମ କ କଚାମର୍ଚ ବି ପକେଇକି ଗ୍ରାଇଣ୍ଡର କରିଦିଅନ୍ତି ବାକି ତେଲ ଜଷ୍ଟ ପକେଇକି ସେଥିରେ ମେଥିପାନି ମହୁରି ଆଉ ମେସିଆ ପତ୍ର ପକେଇକି ସେ ଯୋଉ କଞ୍ଚା ଟମାଟୋ ଗ୍ରାଇଣ୍ଡର କରିଥିବ ସେଇଟାକୁ ମାନେ ଛୁଙ୍କ ପରିକା ଦେଇଦିଅନ୍ତି ତ ସେମିତି ବି ଗୋଟେ ଟାଇପ ର ଟମାଟୋ ସକ୍ ସେଇଯାଏ। ଗୋଟେ ମାନେ ଚିଲି ଟାଇପ ର ଆମେ ମାନେ ଚ ଚଟଣି ଟାଇପ ରେ ଆମେ ଘରେ ଖାଇପାରିବା। ଯୋଉଠି ଦରକାର ଥିବ ମାନେ ଅର୍ଜୁନ ସାଙ୍ଗେ କିନା ଦର ହେଇଥିବ ତ ସେଇ ଟାଇପ ରେ ଆମେ କିଛି ବନେଇ ପାରିବା।
ଟାଇପ ର କରନ୍ତି।
ହଁ ତ କାହାକୁ କୋଉ ଟାଇପ ର ଭଲ ଲାଗେ। ଯେହେତୁ ଖରା ଦିନ ମାନେ ଏବେ ଖରା ଦିନ ଚାଲିଛି ନା ଏସବୁ ବି ଅଧିକ ଖାଇବାକୁ ଭଲ ଲାଗୁନି ବାକି ବାହାରେ ଖାଇଲେ ତ ଦେହ ଖରାପ ହଉଛି ତ ଦେହକୁ ବି ଦେଖିବାକୁ ପଡିବ ବାକି ଇଚ୍ଛା କୁ ବି ଦେଖ ଦେଖିବାକୁ ପଡିବ ସବୁବେଳେ ନାଇଁକି ଘର ଖାଦ୍ୟ ଖାଇଲେ ବି ଜା ଲାଗୁଛି କେବେ ନା କେବେ ବାହାର ଖାଦ୍ୟ ଖାଇବାକୁ ପଡୁଛି କେତେ ଦିନ ଥରେ
ହୁଁ। ତା ମାନେ ନା ଯେ ଆମେ ସବୁବେଳେ ବାହାର ଖାଦ୍ୟ ଖାଇବା ମାନେ ଏବେ କଣ କରୁଛନ୍ତି ମାନେ ଜଣେ ଜଣେ ଥାଉଛନ୍ତି ଅ ବାହାରେ ଯୋଉମାନେ ରହିକରି ଜବ୍ କରୁଛନ୍ତି ଘର ଠୁ ଦୂରରେ ତ ସେମାନେ କଣ କରୁଛନ୍ତି। ଜବ ରୁ ଆସୁଛନ୍ତି ଦେନ ବାହରୁ ଅର୍ଡର ମାରିଦଉଛନ୍ତି ତ ଘରକୁ ଆସି ଯେହେତୁ ପହଞ୍ଚାଉଛି ତ ରିଲାକ୍ସ ହେଇ ବ ତ ବାହାରୁ ଆଣି ଖାଇଛନ୍ତି ତ ବାହାରୁ ଆଣି କେତେ ଦିନ ଖାଇବ ବାହାରକୁ ଆଣିଲା ପରେ ବି ତମେ ଦେହକୁ ଯେତିକି ଧ୍ୟାନ ଦଉଥିବ ତ ତମେ ଜାଣିନଥିବ ଯେ ବାହାର ଖାଦ୍ୟରେ ବି କେତେ କ୍ଷତିକାରୀ ଅଛି। ତ ସେତିକି ଭିତରେ ତମ ଦେହ ବି ଖରାପ ହେଇଯାଇ ତ ତାଠୁ ଭଲ ତମେ ନିଜେ କଣ ପାଇଁ ପାଞ୍ଚ ଦଶ ମିନିଟ ଅ କରିକିରି ନିଜେ ଖାଇ ପାରିବନି
ହୁଁ। ମେ ବାହାରେ ମାନେ ମଛା ମାସି ବସନି ତ ବାସି ବି ଗୋଟେ ଗୋଟେ ଜାଗାରେ ବାସି ଜିନିଷ ଥାଉଛି ତ ସେ ସବୁ ଖାଇଲେ ଆମ ଦେହ ଅଟୋମେଟିକ ଖରାପ ହବ। ତ ଏପଟେ ଯୋଉମାନେ ବି ବାହାରେ ରହୁଛନ୍ତି ସେମାନେ ରୋଷେଇ ବି କରିପାରୁନାହାନ୍ତି ଯେହେତୁ କାମ ପ୍ରେସରରେ ତ ଖାଇବାକୁ ବାଧ୍ୟ ହଉଛନ୍ତି ଏପଟେ ବଞ୍ଚିବା ପାଇଁ ଖାଉଛନ୍ତି କିନ୍ତୁ ପରେ ରୋଗରେ ପଡୁଛନ୍ତି।
ହୁଁ ଠିକ ଅଛି ତମର ତ ଟାଇମ ହେଇଯାଇଛି
ଓକେ।